ହଁ ହଁ କ। ସାଠିପିକେଟ ଆଣିଲୁ ସବୁ ସବୁ ସାଠିପିକେଟ ଆଣିଲୁ ତ? ମନ ଦୁଃଖ କଣ ପାଇଁ?
ନାଇଁ ତ ଆଜି ନାଇଁ କିଛି।
ନା କହ।
ହେଇଛି ଆଉ ଲାଷ୍ଟ ଦିନ ଟା ଟିକେ କଲେଜରେ ଟିକେ ମ୍ୟାମ ଧରିକି କାନ୍ଦିଲେ ଭଲ ଲାଗିଲାନି।
ଓ ହୋ।
ତ ସବୁ କଥା ଜାଣି ଦଉଛନ୍ତି କେମିତି?
ଲାଗିବ ସେ ଲାଷ୍ଟ ଦିନ ଟା ନା ଏତେ ଦି ବର୍ଷ ପୁରା ରହିଲି ନା।
ହଁ। ସେ ଏନା କଲ୍ କରିଥିଲେ କଲରେ କହିଲେ ଆଉ କେତେବେଳେ ପହଞ୍ଚିଲ ମୁଁ କହିଲି ମ୍ୟାମ ସାଢେ ପାଞ୍ଚଟାରେ କହିଲେ ମତେ କ କାଇଁ କଲ୍ କରନୁ? ମୁଁ କହିଲି ମ୍ୟାମ ରାତିରେ କଲ୍ କରିଥାନ୍ତି ତାପରେ ପୁଣି କାନ୍ଦିଲେ ଟିକେ ତ ଭଲ ଲାଗିଲାନି ଆଉ।
ହଁ।
ଆଉ କଣ କରୁଚନ୍ତି ଯାଇଥିଲି ସକାଳ ଅ-ମାନେ ସା-ଛଅଟା କୋଡ଼ିଏରେ ଆମ ଘର କତିରେ ବସ୍ ଥିଲା ଆଉ।
ଏତେ ସଖାଳୁ?
ହଁ।
ଖାଇଥିଲୁ ନା ଖାଇନଥିଲୁ କିଛି?
ମୁଁ ଟିକେ ଖାଇଥିଲି।
ଓହୋ।
ସକାଳେ କଣ ନିଦ ଛାଡେନି ଆଜ୍ଞା ଖରାବେଳେ ସେଇ କ୍ୟାଣ୍ଟିନରେ ଖାଇଥିଲି ଭାତ, ପନିର, ଅଣ୍ଡା। ଡାଲି
ହଁ।
ସେଇଠି ଆଉ ସେଇ ଭୁବନେଶ୍ୱରରେ କରିବି ଯେ ଯୋଉ ମଞ୍ଚେଶ୍ଵର ଜାଣିଚନ୍ତି? ସେଇଠି ଗୋଟେ କଲେଜ ଅଛି ରାଜଧାନୀ ଇଞ୍ଜିନିୟରିଂ କଲେଜ ଆର୍ ଇ ସି। ଷ୍ଟେଡିୟାମ୍
ଆରିଶୀ
ଆଜ୍ଞା। ସେରା ଆଜି ଆସୁଆସୁ ସାର୍ଟିଫିକେଟ୍ ପଠେଇଦେଲେ ଅଁ ପଠେଇଦେଲେଣି ସେ କହିଲେ କଣ ହେଇଗଲାଣି କଣ ଡକୁମେଣ୍ଟ୍।
କୋଉ ପିଡିଏଫରେ ପଠେଇଥିଲେ?
ନାଇଁ ସେ କହିଲେ ଫଟୋ ଉଠେଇକି ପଠା ଆଉ‌ ତାର ମୁଁ ପଠେଇ ଦେଇଥିଲି ସାର୍ଟିଫିକେଟେ ସବୁ କଥା। ମୁଁ କହିଲି ଏରା କଣ ଜୋଡେ ଖଣ୍ଡେ ସାର୍ଟିଫିକେଟ ଦେଇଚନ୍ତି କହିଲା ସ୍ ସବୁରାକ ନହଲେ ଫଟୋ ଉଠେଇକି ପଠେଇଦିଅ ମୁଁ ତା ସବୁ ଚାରଟା ଆଁକ ପଠଦେଲି ସି ଏଲ୍ ସି, କଣ୍ଟାଟର, ସାର୍ଟିଫିକେଟ ଦିଇଟା।
ହଁ।
ହଁ।
ହ
ଆ-ତମେ କଣ ଖାଇଚ?
ହୁଁ ମୁଁ ଏବେ ଯାଇଥିଲି ଆସିଲି ନା ସେଠୁ ଆସିକି ଏବେ ଉଁ ଚିକେନ ଗୁପଚୁପୁ ଗୋଟେ ଅଛି ଏଠି ଆମର ଫେମସ୍।
ଚିକେନ ଗୁପଚୁପ?
ହଁ ତୁ କେବେ ଆସ୍ ଖୁଆଇବି।
ହୋଉ ଆଉ।
ଯୋଉ ମସଲା ବା-ଆମର ଯୋଉ ସାଦାରେ ଆଳୁ ଆଳୁ ମଟର ହରିକା ପଡେନା ସେଥିରେ ପଡିବ ଚିକେନ ହରିକା ଚିକେନ୍ ଆ ଗେ-ମାନେ ଚିକେନ ଗୁଡାକୁ ଛୋଟଛୋଟ ଛୋଟଛୋଟ ଫେଇକି ତାକୁ ମାନେ କଷା ହେଇକି ତାଦେହରେ ଚିକେନ ଗୋ-କରାଇଥିବ। ସେଟା ଖାଇବ ବଢିଆ ଲାଗିବ କହିଲେ ଏତେ ଏମତି ଏକ୍ସପ୍ଲେନ୍ ହବ୍-ମାନେ କହିହବ ନି ତ ଆସିଲେ ଆସିବୁ ଯଦି କେବେ ଖୁଆଇବି ବାର ଦେଖିକି ଆସିବୁ ଯେତେବେଳେ ଖୁଆଇ ପାରିବି ମାନେ ସେ କୋଉ ଦି-କୋଉ ଦିନ ରବିବାର ହବ ବୁଧ ବୁଧବାର ହବ ଶୁକ୍ରବାର ହବ ଆଉ ସବୁଦିନ୍ ବନ୍ଦ।
ଓହୋ।
ତା ପାଣିଟା ପୁରା ଏନ୍-ଯୋଉ ଭଳିଆ ପାଣି ନର୍ମାଲ ପାଣି ଯେମିତି ପୋଦିନା ଲେ ବପଣି ସେଟା ଅଲଗା ଭଲସେ ସେଟା ଆ ଘର ପାଇଁ ବି ଗୋଟେ ଆଣିଲି ଗୋଟେ ପ୍ଲେଟ, ଖାଇକି ଆଣିଲି ଗୋଟେ, ଆମେ ସବୁ ସାଙ୍ଗ ମିଶିକି ଯାଇଥିଲୁ । ଆ ମ ଆମେ ସବୁ ଦି ଦି ଜଣିଆ ଖାଇଲୁ, ଚିକେନ ଗୁପଚୁପ ଦି ଜଣ ଚାଉମିନ ଗୋଟେ ଅର୍ଡର କରିଥିଲୁ, ସେଥିରୁ ଦି ଜଣ ମୋମୋଜ, କବେ ଖାଇ ମ ବହୁ ଗୋଟେ ଫ ମଗ ଖାଇ ଖ ଜଣେ ଦବା ଥିଲା ତ, ତା ଜନ୍ମଦିନରେ କିଛି ଖାଇବାକୁ ଦେଇନଥିଲା, ସେପ
ମାନେ ପୁରା ଇଏ କରିକି ପାଟି ଟା ଅଣା ହବ ମାନେ
ହେ ତୁ ଦବୁ ମାନେ ଦବୁ, ଅଲବତ ଦବୁ ।
ଗଲା ଆମର ପାଟି କହିଲେ, ଶହେ ଟଙ୍କିଆ ଥଣ୍ଡା ଦୁଇଟା ପିଦିଅ ପିଇଦେଇ ଘରକୁ ଚାଲ
ସେଟା ବି ମଜା ।
ଯାହା ମାନେ ଅବସ୍ଥା କରିଦିଅନ୍ତି ଇଏ ବେଳକୁ, ଜନ୍ମଦିନ ଦିନ ମୁଁ ସେଥିାଇଁ ଯାଏନି କୁଆଡ଼େ
ହୁଁ ହୁଁ
ମାରିବ ଅଣ୍ଡା ପୁରା ଖାଲି ମାରିବି, ନହେଲେ ଛତୁଆ ଆଣିଥିବେ କିଣିକିନି, ସେରାକ ମୁ ଢାଲି ଦେବେ, ନହେଲେ କିଏ କି ଖାଇବେ କଣ ବୋଳିବେ ବେଶୀ। ଏମତି ଆଉ
ମୋ ବଡେରେ ସେମିତି ପା ସାଢେ ତିନି ହଜାର ଚାରି ହଜାର ଖାଲି ଖର୍ଚ୍ଚ ହେଇଯାଏ, ଏଇ ଏ ବର୍ଷ ମୁଁ ଟିକେ ଅଫିସ କାମରେ ବହୁତ ବ୍ୟସ୍ତ ଥିଲି, ଅକ୍ଟୋବର ମାସରେ ଥିଲା କାମଗୁଡା । ଦେଇପାରିଲିିନି । ଏଇ ଅକ୍ଟୋବରରେ ।
ଅକ୍ଟୋବର କେତେ?
ନବମୀ ଜାଣିଛୁ ନବମୀ ।
ଆଜ୍ଞା ।
ଦଶହରା ନବମୀ, ଅଷ୍ଟମୀ, ସେଇ ନବମୀ । ତାଳୁକୁ ଜାନା
ହାଲୋ
ସେ ସେଦିନ ତ ଏକରେ ତ ମୋର ନନଭେଜ ଖାଇ ହବନି ମୋ ବଡେରେ ସବୁ ଭେଜ, ଭେଜ ର ସେ କରିଦେବେ ନା ରେ ପୁଅ ତୁ କହୁଛୁ ଖାଲି । ଭେଜ ରେ ବେଶୀ ପଇସା, ନନ ଭେଜରେ ଗୋଟେ ଆଇଟମ ପକେଇବୁ, ମଟନ କି ଚିକେନ କି ବିରିୟାନୀ କି, ଯ ଏଇ ଗୋଟେ ଗୋଟେ ଆଇଟମ । ଆଉ ଏମିତି ହେଲେ, ଚିଲି ମସରୁମ ହଁ । ଚିଲି ମସରୁମ, ଆ କଣଟା ପନିର ଟିକା, ଇଏ ସିଏ ହଗ ଭଗ କ ଆଗ ଦଶ ବାର ଜଣ ଖାଇବେ କଣ ଜଣେ ଅଧେ ବାର ଜଣ ସଙ୍ଗ ହେଉଛିପଲା ସବୁ । ଦେ ପୁଣି ଗିଫ୍ଟ ବି ସେମତି ଏକ୍ସପସି ଗି୍ଟ, କେତେ କଣ କହନି କିଏ ଦେଇଥିବ ସୁନାର ପର କାନ ଫୁଲ, ରୂପାର ଭେସଲେଟ, ପାଉଁଜି। ଏସବୁ ନା ଆ
ହେଁ ଭଲ ଆଉ ।
ମୁଁ ବି ସେମିତି ତାଙ୍କ ବଡେରେ କାକୁ ପାଉଁଜି ଗୋଟେ ଦେଇଦେବି, ଭେସଲଟ ଗୋଟେ ଦେଇଦେବି, ଉପର କାନ ଫୁଲ କି ନାକ ଫୁଲ ଏୟା ଆଉ ।
ମୁଁ ଏବେ ମତେ କିଛି ମନା କରିଵେନି ଏ ଟାଇମରେ ।
ହ ତ ଛୋଟ ତୁବା କହିଲି ଯା ଦେବୁ ତ ଅ- ଭଲ ଯବ ଆସିବୁ ଯେବେ ହବ ଆସିବୁ ରୋଡ ।
ହଉ ଆଉ ଏ ବୁଲି ଯାଉଛି । ଜାରି ଯିବା ହାରି କଣ ଅଛି। କେଉଁ ଜାଗା ପ୍ରପର ଯାଜପୁର କୋଉଠି?
କହିବି ଆଉ ।
ହଉ ଆଉ
ଏଥିରେ କହିବିନି କହିବି।
ହଉ ହଉ। ଆଉ ଆଜି କଥା ହେଇଥିଲେ ଯୋଉଁ ନମ୍ବର ଦେଇଥିଲି?
ହଁ ସେ ଛୁଆ ଟା ସିଏ ମତେ କଲ୍ କରିଥିଲା ବା ନା ମୁଁ ତ କହିଲି ନା କାଲି ସନ୍ଧ୍ୟା ଛନ୍ତି।
ନାଇଁ ସେ ମତେ ଚାରିଟା ବେଳେ ଯୋଉଁ ମାନେ ବେଳେ ଆସିଲି ତ ସାଢେ ପାଞ୍ଚଟ ବେ ପହଞ୍ଚିଲି ଏବେ ଯାଇଥିଲୁ ସେ ସିଆଡେ ସରିଲା କହିଲା ଦିଦି ମତେ କଣ ତମେ ତମେ କହୁ ମତରେ ଭଲ ଲାଗୁନି କହିଲେ ତୁ କହୁନୁ ତୁ କରିବାକୁ । କଙ୍ଗାଲି ସାଉଣ୍ଡ ବହୁତ ବଡ ସେ ଦିଦି ତମେ ତାମ କରଛନ୍ତି ଭଲ ଲାଗୁନି ଆଉ ବଡ ହବ । ଲାଗୁଛି ସେ ତମେ ତମେ କହୁଛନ୍ତିଁ କହିଲ ତୁ କହୁନୁ ତୁ ତୁ କହୁନୁ ବୋଲି ।
ସେ କଉ କୋଉଁ ମାନେ ଏଜ କେତେ କି?
ମୋର ସାଙ୍ଗ ପ୍ଲ୍
ଆ ସତ ସ ମୁ ଫାଷ୍ଟ ତତେ ବି ତୁ ତମେ ତମେ
ମୁଁ ଜାଣିପାରିଲିନି ଯୋଉଁ ମାନେ ମୁଁ ଭାବ ବିଲ ମୁଁ ଆପଣଙ୍କ ପୂର୍ବରୁ ବହୁତ ମାନେ ଜଣା ତିନି ଜଣ ସାନ କଥା ହେଇଥିଲି ଯେ ସବୁ ଆଉ ପ୍ଲସ୍ଟୁ ମାନେ ସରିଛି। ହେଲେ ତମର ବି ପ୍ଲସ ଟୁ ସରିଛି କି କଣ।
ହଁ ମୁଁ ଟେନ୍ଥ ସରିଚି।
ତାପରେ ତାପରେ ଯେତେବେଳେ କହିଲେ କି ଆ କାମ କରୁଛନ୍ତି କୋଉଁ କାମ କିଛି କହିଲେ ଆକଉଣ୍ଟାଣ୍ଟ କହିଲ ଏତେ ବଡ ହେଇକ ତାପରେ ମୁଁ ମୁଁ ପଚାର ନଥିଲି କି ନାଁ ଟା କଣ ଏଡିଟିଂ ର ନମ୍ବର ସବୁ ଆସେ ନା
ହୁଁ।
ତାର ମୁ କହିଲେ ହେ ଏତେ ବଡ଼ ହେଇକି ମୁ ନାଟା ଖାଲି ସେବ୍ କରଛି। ତା ପରେ ଯାଇଲି। ଭଲ ଲାଗିଲାନି ମତେ ଆଉ ମୁଁ କହିଲି ଏତେ ବଡ ହେଇକି ମୁ ଖାଲି ତା ନା ସେବ କଲି। ରେସ୍ପେକ୍ଟ କ
ହୁଁ ହ ହୁଁ ସେଥିରୁ କଣ ଅଛି। ଆସିଲା ବେଳକୁ ପୁଅ ପାଇଁ କିଛି ଆଣିଥିଲି ନା ନା ତୁ ନା ସେ ଜିନିଷ ତ
ଆଣିଚି ଆଣିଚି ଆଣିଚି।
କଣ?
ଆଣିଚି ଯେ ଅଳ୍ପ ଆଣିଚି ଆଉ
ହଉ କହିବୁ ଆଉ? କଣ ଆଣିଚୁ ଏମିତି ସେ ଖାଇ ପାରିବନି?
କଣ?
ତା ପାଇଁ କଣ ଆଣିଥିଲୁ?
ଏଇ ଆଣିଥିଲି ଫଳ ଫଳ ଆଣିଥିଲି। ମୁଁ ତା କଲ କରି କହିଥିଲି ହଁ। ଯାଉଛି! କଲ୍ କରି କହିଥିଲା ତ ସେରା ଆନ୍ଥିଲି ଆଉ।
ଯାଉ ଆଣିଥିଲୁ ଖୁସି ଲାଗିଲା।
କଁ କହିଲ।
ଆଣିଥିଲି ତ ଖୁସି ଲାଗିଲା।
ଅଁ, ଆଉ ତମ ପାଇଁ କଣ ନେବି?
ଅଜୁ! ଆସେ-ଏ ବା କହିଲି ତୁ ଭଲ ଚାକିରି ଟା କର ବଡ ମଣିଷ ହେଇଯା ତାପରେ ମୋ ପାଇଁ ଆଣ
ହଉ ଆଉ ଏ କେତେଟା ହେଲାଣି? ଅଠେଇଶଟା ଥିଲା।
ଆଁ।
ଅଠେଇସ୍ଟା ଥିଲା ନା ଅଣତିରିଶଟା?
ଅନ୍ତିରିଶଟା ହେଲା।
ଉଁ, ହୁଁ। ଆଉ ଥରେ ଏବେ କଲ୍ କରିଦେବେ। ଯେତେ ଥର ତ କଲ୍ କରିହଉଛି
ନା, ନା, ତ ଲିମିଟ କେଇଟା? ତୋର ଯଦି ଶହେ ଅଠେଇଶ ମିନ୍ଟି, ତିରିଶ ଟା କଲ ନ ହେଇଥିବ, । ତାହେଲେ ମୁଁ ତୋତେ କଲ୍ କରିପାରିବି। ଯଦି ମୁଁ ଏଇ ସେକେଣ୍ଡ କଲ ଟା ଯଦି ଯିବ! କିି ନଯିବ ମୁଁ ବି ଜାଣିନି।
ଓହୋ! ମୁଁ ଆ ଲାଷ୍ଟ ଆ କଲ୍ କରି ପାରିଲିନି ଆଉ। ଏରା ମୋ ସାଙ୍ଗଟାକୁ ଦେଇଦେଇଥିଲି। ମୁଁ କହିଲି ନେ ଦରତା ଯେ ସେଏ କହିଲା କଣ କହୁନ! ମୁଁ କଥା ହେଇଯିବି। ସେତାର କୁଆଡୁ କଣ କଥା ହେଲା ମୁଁ ଜାଣି ପାରିଲିନି? ସବୁ ସ ଗଲା। ଖାଲି ଓଡ଼ିଆରା ଆସିଲା କଣ ମୁଁ
ଏ ଏ ଯୋଉ କରିକି ସେଟା କରଲୁଣି ନା କରିନୁ? ଖା ଯଉ ଏବେ ଯୋଉ ଟ୍ୟାକ୍ସଟା ଟ୍ୟାକ୍ସଟା ଆସଛି।
ହଁ, ନାଇଁ ମୁଁ ହେଟା କରିନି ଆଉ। ଆଉ, ମୁଁ କେତେବେଳେ କାହିଁ ଆଉ ଅଛି, ଯେ ଦିନମାନ କଲେଜରେ ଥିଲି।
ହଁ, ଅଛୁଟେ କରିଦବୁ ଆଉ।
ଆଜି ରାତିରେ ଦେଖି କରଦେବି।
ଆଯେ ଟାଏଡ ହେଇଯାଇଥିବୁ କରନା। ଯେତିକି ପାରିବୁ କରିବୁ ନହେଲେ କାଲି କରିବୁ। କାଲି ତ ଘର ରହିବୁ ଆଉ।
ହଁ। କରିଦେବି। ପୁଣି କୋଡ଼ିଏଟା ସରିଥିଲା ତାପରେ କହିଲା ଚାରିଟା କାମ ଭୁଲ ଅଛି। ଚାର ଟା କଲି, ଫୁଣି ଚଉସ୍ତରିଟା ଫୁଣି ଆଇଲା।
ହେରା କେମତି କଲୁ?
ଏଟା ଖାଲି ସିଏ ଯୋଉଟା କହିଛି, ସେଟା ଟିକେ ଶୁଣିବେ। ତାପରେ
ଖାଲି ସେଇଟା ଓଡ଼ିଆରେ ଟାଇପିଙ୍ଗ୍ କରିବେ। ଆଉ ଓଡ଼ିଆ କିବୋର୍ଡ଼ ଡାଉନଲୋଡ଼୍ କରିଥିବେ, ମାନେ ଯଉଁଟା ଇଂଲିଶରେ ସହଜ ତହବ ସେଇଟା। ଇଂଲିଶରେ ଟାଇପିଙ୍ଗ୍ କରି ଯେମିତି ଓଡିଆରେ ବାହାରିବ। ମେସେଜ ଟାଇପିଂ କଲାଭଳିଆ। ସେଇଭଳିଆ କରିଦେ। ହେରା ଏରା ଯଦି ଦି ଘଣ୍ଟା ଭି ଦେ କରିଦେଲି କୋଡ଼ିଏଟା ଙ୍କ।
ମୋ-ଓ ମାଇ ବ୍ରଦର ଇଜ ଭେରୀ ଟ୍ୟାଲେଣ୍ଟେଡ।
ସେଇଟା ଖାଲି କଥା ହେବେ। ସରି! ଶୁଣିବେ ସେ ଗୋଟେ ଖାଲି ଭଏସ କହିବ। ତାପରେ ସେଟା ମାରିବେ। ତାପରେ ଗୋଟେ ଯୋଉଟା ଜଣା ପଡିବନି, ଏଇଟି ଇନ୍ ଅଡିଏ ବୁଲ ଗୋଟେ ଆସିଥିବ। ମାନେ ସେ ଲେଖିଥିବ, ସେଠି ଟ୍ୟାଗ ଲେଖା ହେଇଥିବ।
ଇନ୍ ଅଡିଏବୁଲ ଆଉ କଣଟେ ଲେଖିଦେ। ସେ ଏମ୍ ତି ଦେବେ ମାରିବେ ଆଉ।
ହଉ, ମ ଥରୁ କଦେ। ଆଉ ତୁ ଯା ଟିକେ ଫ୍ରୀ ହେଇ ଫ୍ରେଶ ହେଇଯା କଣ କିଏ ଡାକୁଛନ୍ତି, ଫ୍ରେଶ ହେଇଯା ତାପରେ ମୁଁ ତତେ ଥରେ ଆଉଥରେ କଲ୍ କରଦେ।
ନା ନା ଏବେ କଲ୍ କରିଦିଅନ୍ତୁ ପୁଣି ଯେତେବେଳେ ନଥିବେ ତମେ। ଏଟ ଅସୁବିଧା ହବ।
ହଉ ମୁନା କଥା
ହଉ ହଉ